ଆଉ କଣ କରୁଥିଲେ କି? ନା ବସିଛନ୍ତି, ଆପଣଙ୍କ ଆଡେ ପାଗ କେମିତି କ'ଣ ରହୁଛି?
ଏ ଆମ ଆଡେ ତ ଖରା ଜୋରେ ହଉଥିଲା। ଏବେ ହଉଛି କ'ଣ ହେଲା କହିଲ? ଏବେ ଏଇ ଦି ତିନି ଦିନ ହେଲାଣି। ବର୍ଷା ଟିକେ ହଉଛି। ହଉଛି ମାନେ କଣ ଦିନ ସାରା ଖରା ହଉଛି, ଠିକ ତିନିଟା ଚାରଟା ବେଳକୁ ଅ ପୁରା ଘଡଘଡ ପୁରା ଅନ୍ଧାର କରି ଘଡଘଡି ଦେଇ ପୁରା ବର୍ଷା ନାଦୁଛି ଆଉ, ପୁଣି ସକାଳେ ଉଠିଲା ବେଳୁ ପୁଣି ଖରା। ଏମିତି ଆମ ଆଡେ ପାଗ ଟା ଦେଇଛି, ମାନେ ପୁରା ଖରା ଦିନ ଖରା କରୁନି, ପୁରା ବର୍ଷା ଟା ବି କରୁନି। ପୁରା ଗୁଳୁଗୁଳି କରୁଛି ଦିନ ସାରା, ରାତି ସାରା ବର୍ଷା। ଯୋଉ ହଇରାଣ ଆମ ହଉଛୁ ଏଠି ଏବେ ଆଉ ତମ ଆଡେ କେମିତି କ'ଣ ପାଗ?
ଆମ ଆଡେ ଖରା ହଉଥିଲା ଦିନରେ ଖରା ହୁଏ। ଥରେ ଥରେ ମାନେ ସନ୍ଧ୍ୟା ବେଳେ କି ଦି ପରିୟା ଟାଇମି, ବର୍ଷା ଉଠେଇବ, ଥରେ ଅଧେ ବର୍ଷା ହବ ନହେଲେ ବର୍ଷା ହୁଏନି, ସେମତି ଉ ଠେଇକି କରିବ, ଗୁଳୁଗୁଳି ଗରମ ଅଧିକ କରେ। ଆଉ ଏବେ କାଲିଠୁ କଣ ହେଇଛି ନା କାଲି ଟିକେ କାଁଳ କରୁଥିଲା ଟିକେ ଖରା ଦେଖଉଥିଲା, ଟିକେ କାଁଳ କରୁଥିଲା ଖରା ଦେଖଉଥିଲା। ତାପରେ ସନ୍ଧ୍ୟା ବେଳକୁ ଚାରିଟା ପାଞ୍ଚଟା ସାଢେ ପାଞ୍ଚଟା ବେଳକୁ ଜୋରରେ ବର୍ଷା ଟା ହେଇଛି। ବିନା ବେଶୀ ବିଜୁଳି ଘଡଘଡି ହେଇନି କି ପବନ ବେଶୀ ହେଇନି। କିନ୍ତୁ ବର୍ଷା ଟା ଜୋରରେ ହେଇଛି। ଆଉ ଜୋରରେ ଥରେ ଏମିତି ହେଇଗଲା, ତାପରେ ଛାଡିଗଲା ପରେ ତାପରେ ଝିପିଝିପି ଝିପି ଝିପି ହେ ହଉଥିଲା, ତାପରେ ଛାଡି ଯାଇ ଥିଲା ଶ ଆଠଟା ନଅଟା ହବ ପାଖାପାଖି ବେଳକୁ ଛାଡି ଯାଇ ଥିଲା ପୁଣି ଆଜି ତ କାହିଁ କାଁଳ କରିକି ରଖ ରଖିଛି ବର୍ଷା ଫର୍ଷା କିଛି ନାହିଁ ବୋଧେ ସନ୍ଧ୍ୟା ବେଳକୁ ହବ କି କଣ? ପୁରା କାଁଳ କରିକି ରଖିଛି।
ଆମ ଆଡେ ବି ପୁରା କାଳ କରିକି ଆଜି ରଖିଛି କ'ଣ ପାଇଁ? ଖରା ହଉନି। ଯେମିତି ରଜ ପାଗ ଯେମତି ନୁହେଁ କି? ରଜ ପଗ କରିକି ରଖିଛି। ଜୋରରେ ଖରା ମାନେ ବର୍ଷା ବି ହଉନି ଖରା ହଉନି କାଳିବ କରି ର ଖିଛି ଆଉ ମତେ ଲାଗୁଛି ଚାରିଟା ବେଳକୁ ବୋଧେ, ବର୍ଷା ହେରିକା ହବ ବୋଧେ। କାରଣ ଏଇ ପାଗ ଦେଲେ ବର୍ଷା ଅଧିକା ହଉଛି ଜୋରରେ। ଆଉ ତମ ଆଡେ ରଜରେ କଣ ବର୍ଷା ବର୍ଷା ସବୁ ହଇଥିଲା ନା କ'ଣ କେମିତି କଲ ରଜରେ?
ରଜରେ ଏଠି କାଇଁ ବର୍ଷା ହେଇନଥିଲା। ଆଉ ଫାଷ୍ଟ ରଜ ଦିନ ଶୁଣିଛି ଟିକେ ମୁଁ ନଥିଲି ଏଠି, କିନ୍ତୁ ଏଠିକା ଆମର କହୁଥିଲେ କି ବର୍ଷା ଫାଷ୍ଟ ଦିନ ହେଇଛି, ଆଉ ନହେଲେ ଦିନ ବେଳା ଜବର ଖରା। ସେକେଣ୍ଡ ଦିନ ବି ବହୁତ ଜୋରରେ ଖରା ହେଇଥିଲା, ଥାର୍ଡ଼ ରଜ ବି ଖରା ହେଇଥିଲା। ଏଇ କାଲିଠୁ ଟିକେ କେମିତି କାଁଳ କରିଥିଲା, କାଲି କାଁଳ କରୁଛି ଖରା ବି ଦେଖେଇଛି, ଅଳ୍ପ ଅଳ୍ପ କାଳ କ ଥିଲା କିନ୍ତୁ ଖରା ଟା ବି ସେଇ ହିସାବରେ ଭଲକେ ହେଇଥିଲା ଗରମ ଟା ବି ଥିଲା। ଆଜି ବେଶୀ ଗରମ ନାହିଁ କି ଥଣ୍ଡା ବିି ନାହିଁ। କି ମାନେ ପାଗ ଟା ବଢ଼ିଆ ଅଛି ଆଉ ଅ ଅ ମାନେ କାଆଁଳ କରିକି ରଖିଚି। ଆଉ ଦେଖିବା ବୋଧେ ବର୍ଷା ହବ ସନ ପା ଦି ପହରିଆ ଟାଇମ କି କେତେବେଳେ ସନ୍ ସନ୍ଧ୍ୟା ବେଳେ ଜଣା ପଡିବ ଆଉ। ଆଉ ଗରମ ଟା ତ କମି ଆସିଲାଣି। ଟିକେ ଟିକେ କି ଟିକେ ଖରା ହେଇଗଲେ ପୁଣି ଗରମ। ନେଇ ଆଉଚି ଆଉ କା ଏମତି କଲେ ବି ଟିକେ ଗରମ ଗା ଯା ହେଲେ ଦଉଚି ଆଉ। ଆପଣଙ୍କ ଆଡେ କେମିତି କଣ ଗରମ ରହୁଚି। କାଆଁଳ କଲେ ବି ନା ସେମିତି ଟିକେ ଥଣ୍ଡାଳିଆ।
ନାଇଁ ମ ଆମ ଆଡେ କଣ କହିଲ ଆମର ଏପଟ ଟା ହଉଚି ପାହାଡିଆ ଅଞ୍ଚଳ ଟା। ପାହାଡିଆ ଅଞ୍ଚଳରେ ତା ଭାବୁଥା କେମିତି ଗରମ ହଉଥିବ। ପୁରା ରା ଜୋରେ ଖରା ଖରା ମାନେ କଣ କହିଲ ମତେ ସବୁ ବର୍ଷ ଆମର ରଜ ବେଳକୁ ବର୍ଷା ଟା ପଳେଇ ଆସେ। ଦେଖୁନ ରଜ ପାଗ ଟା ଗୋଟେ ଅଲଗା କହନ୍ତିନି ରଜ ପାଗ ଦେଲା। ସେଥିପାଇଁ ରଜ ବାଗରେ ସବୁବେଳେ କାଆଁ ମାନେ ଆଜି ଯେମିତି ଆମର ବାଘ ଦେଇଚି। ରଜରେ କାଳେ ସେମିତି ପାଗ ଦିଆଯାଏ ସବୁବେଳେ ଦିଏ। କିନ୍ତୁ ଆମର ଏଇ ବର୍ଷ ରଜରେ କଣ ହେଇଛି କହିଲ। ଏତେ ଜୋରେ ଖରା ମାନେ ଯେମତି ମାର୍ଚ୍ଚ ଏପ୍ରିଲ ମାସ ପରିକା ଖରା ହଉଚୀ ଖରା ଥିଲା। ଆଉ ହଉଚି ଠିକ ସନ୍ଧ୍ୟା ବେଳେ ଠିକ ସାଢେ ତିନିଟା ଚାରିଟା ବେଳୁ ବର୍ଷା ହବ ଯେ ରାତି ଆଠଟା ନଅଟା ପର୍ଯ୍ୟନ୍ତ। ନଅଟା ଯୋଉ ବର୍ଷା ହେଲା ବର୍ଷା ହବ। ବର୍ଷା ହେଲେ ମାନେ ସାଙ୍ଗେ ସାଙ୍ଗେ। ଏଇ ଯୋଉ କଣ କହୁଚନ୍ତି ଲାଇନ କାଟି ଦଉଚନ୍ତି। ଦିନ ସାରା ଯୋଉ ଗରମ ରାତିରେ ବର୍ଷା। ବର୍ଷାକୁୁ ପୁଣି ଲାଇନ କାଟି ଦଉଚନ୍ତି। ଯେ ଲୋକ କିନ୍ତୁ ଆମର ଏପଟ ଲୋକମାନେ ଭାରି ହଇରାଣ ହଉଚନ୍ତି। ଆମର ଏଥର କଣ ହେଇଚି କହିଲ। ଏଇ ଦି ତିନି ପନ୍ଦର କୋଡିଏ ଦିନ ହବ। ଆମର ଏଇ ଜିଓ ନେଟୱାର୍କ ଯୋଉଠି ଅଛି। ସେ ଜିଓ ନେଟୱାର୍କ ଟାକୁ ଗୋଟେ କରେ ମାନେ ମାରି ଦେଇଚି ଚଡକି। ଚଡକି ମାରି ଦେଇଚି ଯେ କଣ ତାର ଫେର ବୋଧେ ସଟ ଫଟ ହେଇଯାଇଚି। ସେଥିପାଇଁ ଆମର ଜିଓନ ନେଟୱାର୍କ ଆସୁନି ଯମା ମାନେ ଏମିତି ଇଏ ଯେ କଲ୍ ଯିଏ କରୁଚି। ଆଉ କାହାକୁ କୁ ଆସୁନି ଆମ କଥା ଯାଉନି ଛାଡ। ଆଉ ଯିଏ କରୁଚି ବି ଆମକୁ ସେଟା ଆସୁନି ବି। ଏମିତି ହଇରାଣ ମଣିଷ ହେଲେଣି। ବହୁତ ଲୋ ଆମ ଗାଁରୁ କଣ କଲେ କହିଲ ଏୟାରଟେଲ ସିମ ଆଣିଲେ ହାରି। ଜିଓ ତ ଚାଲୁନି କଉ ସିମ ରୁ ହେଲେ ଚଳେଇବେ। ସେଥିପାଇଁ ଆ ଭାରି ହଇରାଣ ତମର ଲାଇନ ଫାଇନ କଟିଗଲେ ନେଟ ଆସୁଛି ଭଲ? ନା କାଟି ରହୁଛନ୍ତି ଆମ ପରିକା।
ଏପଟେ ତ ଲାଇନ କଟିଲେ କାଇଁ କାଟନ୍ତିନି ଟାୱାର। ସବୁ ଆସେ ଭଲ ନେଟୱାର୍କ ଆସେ। ଅ କିନ୍ତୁ ଥରେ ଥରେ ଯଦି କଣ କାମ କୁମି ହଉଥୁବ କି କଣ ହଉଥୁବ। ଆସେ ନା କେତେ ସମୟ ପାଇଁ ଆଉ ସେ ଯୋଉ ଏୟାରଟେଲ ହଉ କି ଜିଓ ହଉ ଯିଏ ଯାହାର ବ୍ୟବହାର କରେ। ଯଦି କଣ କାମ ହେଲା ବନ୍ଦ ଅଛି। ଟାୱାର ପାଉନି କି ନେଟୱାର୍କ ଆସୁନି। ମେସେଜ ଆସେ ଭାରି ଫୋନ କରୁଚ। ଆପଣଙ୍କ ଏରିଆ ରେ ଏ କାମ ହଉଚି। କି କିଛି ପ୍ରୋବ୍ଲେମ ରହୁଚି ଟିକେ ହେଇପାରୁନି। ଆଉ କିଛି ସମୟ ପରେ ଆସିଯିବ ଏମିତି ମେସେଜ ଆସେ। କାଇଁ ଆ ଆମର ହେମତି ବର୍ଷା ହେଲେ କାଇଁ କ କଟେ ନା। ସବୁ ଜେନେରେଟରରେ ମେସିନ ଚାଲେ ନା ବର୍ଷା ହେଲେ କଟେ ନା। ଆଉ ବିଜୁଳି ଫିଜୁଳି କାଇଁ ମାରେନି ଯଦି ମାରେ ଯଦି ପ୍ରୋବ୍ଲେମ ହୁଏ ନ ନହେଲେ ଏତେ ମାରେ ନା ପି। ଆଉ ଆପଣଙ୍କ ଆଡେ କେମିତି କଣ ରଜ କରିଥିଲେ। ଆମ ଆଡେ ତ ରଜ ଏଇ ସବୁ ଆଖପାଖ ଏରିଆରେ ସବୁ ରଜ ମହୋତ୍ସବ ସବୁ ହେଇଥିଲା। ସବୁ ବିଭିନ୍ନ ପ୍ରକାର ସେଠି କମ୍ପିଟିସନ ବି ହେଇଥିଲା ଯେମତି ଅଳତା ଲଗେଇବା ମେହେନ୍ଦୀ ଲଗେଇଆ ମରୁଜ, ଝୋଟି, ନାଚ, ଗୀତ, ଅଭିନୟ ତାପରେ ଆହୁରି ପିଠା କମ୍ପିଟିସନ ତାପରେ ଆହୁରି କେତେ ପ୍ରକାର ଏମିତି ମିୟୁଜିକ ଚେୟାର ତାପରେ ଆହୁରି ବହୁତ ଗୁଡେ ଖେଳ ସବୁ ଏମିତି ହେଇକି ହେଇଥିଲା। ଆଉ ପାନ ଦୋକାନ ସବୁ ଗୋ ଖାଇବା ଦୋ ଦୋକାନ ସବୁ ପଡିଥିଲା। ଯିଏ ଚାହିଁବ ନିଜେ କିନିକି ଖାଇବ। ଆଉ ସବୁ ଏମିତି ହେଇଥିଲା ଆଉ ଆପଣଙ୍କ ଆଡେ କେମିତି କଣ ହେଇ ଥିଲା ସବୁ
ତ କଣ କହିଲ ଏଇଥର ଟିକେ ଭଲ ଭାବରେ କରିଥିଲେ। ଯେମତି ମାନେ ଦୋଳି ଫୋଳି ସବୁ ଆ ଲୋକ ଆସିକି ତିଆରି କରିଥିଲେ। ଚକ୍ରି ଦୋଳି ଆଉ ହୋଉଚି ନି ଟାଣି ଦୋଳି ଏମିତି ମୋର ତ ଆଉ ଦି ତିନି ପ୍ରକାର ପଟା ଦୋଳି ଗୋଟେ ଆଉ ଗୋଟେ ବି ଦୋଳି କଣ ମ ମୋ ନା ଟା ମନେ ପଡୁନି। ଅ ସେଟା ଏମତି ତିନି ଚାରି ପ୍ରକାର ଦୋଳି କରିଥିଲେ। କରିଥିଲେ ଡେକୋରେସନ ହେରିିକା କରି ଦୋଳି ହେରିିକା ଟାଙ୍ଗି ଟାଙ୍ଗି ସାରିଲା ପରେ କଣ କହିଲ ଖାଇବା ପତ୍ର ବି ବ୍ୟବସ୍ଥା ଆମର ଏ ବର୍ଷ ହେଇଥିଲା। ମାନେ ରଜ ମହଉତ୍ସବକୁ ଯିଏ ଯିବ ଖାଇ ଖୁଆକିନା ବି ଆସିବ ଫ୍ରିରେ ଗୁପଚୁପ୍ ବି ହେଇଥିଲା। ଗୁପଚୁପ୍ ବି ଖାଆ ଖୁଇ କଲୁ ସବୁ ମାନେ ଏଇ ବର୍ଷ ଟିକେ ରଜ ଟା ଭଲ ଭାବରେ ହେଇଥିଲା ଯେ ଆମେ ମାନେ କାମ ମାନେ କାମ ମାନେ କ ଆମେ ମାନେ ଦାୟିତ୍ଵ ନେଇଥିଲୁ। ଦାୟିତ୍ଵ ନେଇଥିଲୁ ଯେ ଆମେ ଭାବୁଥିବ କେତେ କାମ ସେଥିରେ ଅ ଏଇଟା ହଁ କୋଉଟା କୋଉ ଦୋକାନ ରେ ମିଳିଲାନି ଅଲଗା ଦୋକାନ ଯା ଏମିତି ବହୁତ କାମ ପଡିଲା। ପଡିଲାଠୁ ଆମେ ଆଉ କଣ କଲୁ ପା କଲୁ କହୁଚି ଆମେ ଆଉ ଡ୍ରେସ ଯୋଉମାନୋନେ ସ ବୁଝାବୁଝି କରିଥିଲେ ରଜରେ କେହି କିଛି ସେଲିବ୍ରେଟ ଭଲ ଭାବରେ କରିନୁ ଆମେ ମାନେ ଡ୍ରେସ ପତ୍ର ଭଲ ଭାବରେ ପିନ୍ଧିନୁ ଫଟ ଫଟ କିଛି ଉଠେଇନୁ। ଖାଲି ତ କାମରେ ଟିକେ ବ୍ୟସ୍ତ ରହିଲା ମଣିଷ ଯ ଆଉ ଯାଇ ହେଲେନି। ଆଉ ଆସିଲାଠୁ ବି ଆଉ ଇଚ୍ଛା ହେଲାନି କଣ ଗୋଟେ ପିନ୍ଧି ହେଇଯିବା ଡ୍ରେସ ଆଉ ଇଚ୍ଛା ହେଲାନି। ସେଥିପାଇଁ ଆମ ରଜ ଟା ଏଥର ଭଲ ସମସ୍ତେ ଗାଁ ଲୋକ ଯିଏ ପଚାରିଲେ ସମସ୍ତେ ଏଞ୍ଜଏ କରିଚନ୍ତି ବହୁତ। ଲୋକ ଖାଆ ଖୁଇ ଆସିକିନା ଏଠି ଆମର ଖେଳ ଖେଳ ପ୍ରତିଯୋଗିତା ବି ହେଇଥିଲା। ସେରା ବି ସବୁ ଏଞଏ କଲେ କିନ୍ତୁ ଆ ମେ ମାନେ ଯୋଉମାନୋନ ସବୁ ଅ ମାନେ କରୁଥିଲୁ ସବୁ ବୁଝାବୁଝି କରିକି ସେମାନେ ହିଁ କିଛି କଣ କହିଲ ପାଇଲେନି ମାନେ କିଛି ଗୋଟେ ଏଞଏ କରିପାରିଲେନି ଆଉ। ଆଉ ତମେ ଦେଖି ଆମର ଯଦି ଆର ବର୍ଷ ହବ। ତମକୁ ଡାକିବି ରଜକୁ ତମେ ଆସିବ?
ହଁ ଆଉ ଡାକିବ ଆଉ ଆର ବର୍ଷ କରିବ ରଜ କାହିଁ କରିବ ଏ ବେକାରଟାରେ ତମେ ତ କିଛି ଏଞ୍ଜଏ କରିପାରୁନ। ତମେ ମାନେ ହିଁ କରୁଚ ଦେଖିଲା ବେଳକୁ କିଛି ଏଞ୍ଜୟ କରିପାରୁନ ଲାଭ କଣ ରହୁଚି? ଏଇଟା ଦାୟିତ୍ୱ ଆଗୁଆ କରିଦିଅନ୍ତ ଦାୟିତ୍ୱ ଆଉ କାହାକୁ ଜଣଙ୍କୁ ଦେଇ ଦିଅନ୍ତ ଯିଏ ଟିକେ ରଜ କେତେ ଦିନ ବୁଝାବୁଝି କରନ୍ତା। ଆଉ ଝିଅ ମାନଙ୍କର ସିନା ରଜ ରଜରେ ସିନା ଝିଅ ମାନେ ଏଞ୍ଜୟ କରିବା କଥା। ଆଉ ତମେ ଏଞୟ ନ କଲେ କେମିତି ହବ? ସିନା ଆଉ କାହାକୁ ଦାୟିତ୍ୱ ଦେଇଦିଅନ୍ତ ଆଉ ସ ଦେଖିବା ଆର ବର୍ଷକୁ ଯିବା ଆଉ ଆଉ ମୁଁ ରଖୁଚି ଟିକେ।
ହଁ ହଁ ତମେ ରଖ ମୋର ବି ଟିକେ କାମ ପଇଲାଣି ମୁଁ ଯାଉଛି ସେଟା କରିବି ଆଁ ହଉ ମୁଁ ରଖୁଚି ଆଁ।
ହଁ।
ହଉ।